କଣ କରିଛନ୍ତି ଆପଣ
ନାଇଁ କଣ କରିବି ଏଇଠି ଏବେ ଖାଇ ପିଇକି ବସି। ଥିଲି ଏବେ ଉଠିଲି ଏବେ ଉଠିକି ଜଷ୍ଟ ମୁହଁ ଧୋଇଛି। ମୁହଁ ଧୋଇକି ବାହାରକୁ ଆସିକି ଦେଖିଲା ବେଳକୁ। ଏତେ ମାତ୍ରାରେ ବର୍ଷା ହଉନି ଏତେ ବର୍ଷା ହଉଛି ଯେ ଏବେ ମୋର ଟିଉସନ ଅଛି ମୁଁ ଯିବି ଗୋଟେ। ଏ ପ୍ରଥମ ଶ୍ରେଣୀ ଛୁଆ ଟାକୁ ପଢେଇବାକୁ କେମିତି କଣ ପଢ଼େଇବି ଯିବି ବାଟରେ ଗଲେ ଓଦା ହେଇଯିବି। ମୋର୍ ତ ରେଙ୍କ ଠେରିକା କିଛି। କି ନାହିଁ କଣ କରିବି ସେଇଥିପାଇ ମୁଁ ଟିକେ ବହୁତ ଚିନ୍ତିତ ଅଛି। ଆପଣ ଏବେ କଣ କରୁଥିଲେ।
ମୁଁ ବି ଏବେ ଏଇ ସ୍କୁଲ ରୁ ଆସିଲି। ଏବେ ବି ମୋର ଗୋଟେ ପାଞ୍ଚଟାରେ ଗୋଟେ କୋଚିଂରେ ଟିସନ ଅଛି ସେଇଠିକି ପଣେଇ ଯିବି ବର୍ଷ ତ। କହୁଛି ତମିତି ଯିବି ମୁଁ ବି ସାଇ ଭାବୁଛି ଏବେ। କାରଣ ବର୍ଷା ତ ହଉଛି ବର୍ଷା ହେଲେ ଯାଇ ତ ହବନି। କେମିତି ଯିବି କଣ କରିବି ସେ ତୁ ଭାବୁଛି ଦେଖିବା ତାପରେ। ଯଦି ବର୍ଷା ଟିକେ ଛାଡି ଯାଇଥିବ ତାହେଲେ ଯିବିନ ଯିବିନି ଆଉ
ଆପଣଙ୍କର ତ ସବୁବେଳେ ଇଚ୍ଛା ଥାଏ କି କେମିତି ଆପଣଙ୍କର ସ୍କୁଲ ଯିବା ସମୟରେ ବର୍ଷା ହଉ। କେମିତି ଆପଣ ଟୁସନ ଯିବା ସମୟରେ ବର୍ଷା ହଉ। ଏମିତି ଆପଣ ସବୁବେଳେ ହିଁ ତ ଭାବନ୍ତି ଏବେ। କାହିଁକି ଭାବୁଛନ୍ତି କି ଚିନ୍ତାରେ ଅଛନ୍ତି। ମୁଁ ତ ଜାଣିଛି ଆପଣ ସବୁବେଳେ ଭାବନ୍ତି କି ଏମିତି ଆଉ ଆପଣ ଏବେ ଟିଉସନ ବନ୍ଦ। କରିଛନ୍ତି ବୋଲି ମାନେ ଆପଣ ଛୁଆଙ୍କର ଗାର୍ଡିଆନ କୁ ଜଣେଇଛନ୍ତି ଆଉ ଆପଣ ଆପଣଙ୍କ ମାମାଙ୍କୁ ବି ଜଣେଇଛନ୍ତି ଏଥା। ଆପଣ ଏବେ ଟ୍ୟଉସନ ବନ୍ଦ କରୁଛନ୍ତି ବୋଲି।
ନା ନା ମୁଁ ତ ଜଣେଇନି କିନ୍ତୁ ବର୍ଷା ତ ଛା ମାନେ ବର୍ଷା କମିଗଲେ ଭାବୁଛି ରେନକୋଟ ପିନ୍ଧିକି ପଳେଇବି କାରଣ ଏବେ ତ ଜୋର ସେ ବର୍ଷା ହୋଉଚି। ବର୍ଷା ଛାଡି ଯାଉ ମାନେ ଚାରିଟା ବେଳୁ ଦିଟା ତିନିଟା ବେଳୁ ବର୍ଷା ପକେଇଲାଣି ନା ଏବେ ଛାଡିିନି ବର୍ଷା ଟୋଟାଲି।
ଦେଖନ୍ତୁ ଏବେ ତ ବର୍ଷା ଋତୁ। ମାନେ ମୌସୁମୀ ବାୟୁ ଯେହେତୁ ଆସିଛି ଏବେ ତ ସବୁଦିନ ଏମିତି ବର୍ଷା ହବ। ତା ମାନେ କଣ ଇଏ କି ଆମେ ଆମର ସବୁଦିନର କାମ ଧାମ ଛାଡିକି ଘରେ ବସିବା ଏମିତି ତ ହେଇପାରିବନି ନା ଏମିତି ତ ସମ୍ଭବ ନୁହଁ ନା। ବୁଝିଲେ କି ନାଇଁ? ତ ମୁଁ ସେଥିପାଇଁ କହୁଥିଲି କି ଆପଣ ଆପଣଙ୍କ କାମରେ ବି ମନ ଦିଅନ୍ତୁ ଆଉ ବର୍ଷା ଉପରେ ଏତେ ବି ଫୋକସ କରନ୍ତୁନି କାରଣ ବର୍ଷା ଋତୁରେ ବର୍ଷା ହୁଅନ୍ତାନି ଆଉ କଣ ଖରା ହୁଅନ୍ତା କି? ଆଉ ଆପଣ ଆଜି ଯୋଉ ଡ୍ରେସ ଟା ପିନ୍ଧିଛନ୍ତି ବହୁତ ସୁନ୍ଦର ହେଇଛି ସେ ଡ୍ରେସ କଲର କଣ? କହିଲେ ମୁଁ ତ ଜାଣି ପାରୁନାହିଁ ମତେ ତ କଳା କଲର ଭଳିଆ ଦିଶୁଛି।
ସେଇ ଡ୍ରେସ ର କଲର ହୋଉଚି ମେରୁନ୍ କଲର ଟା ଆଉ ଆପଣ ତ କହୁଛନ୍ତି ବର୍ଷା ଦିନରେ ଖରା ହୁଅନ୍ତାନି ଆଉ କଣ ଯୋଉ ବର୍ଷାମାନେ ଏଇନା କଣ ଖରା ହୁଅନ୍ତା ଆପଣ ମତେ ନେଇକି ଛାଡିଦେବେ ତ ଟ୍ୟୁସନ ରେ।
ମୁଁ ନେଇକି ନିହାତି ଆପଣଙ୍କୁ ଛାଡି ଦେଇଥାନ୍ତି। ହେଲେ କଥା କଣ କି ମୁଁ ନିଜେ ଯିବା ପାଇଁ ଭାବୁଛି ଯିବି ନାହିଁ ଯିବି କି ନାହିଁ ଯିବି କି ନାହିଁ ମୁଁ ତ ଏବେ ମୋ ମାମାଙ୍କୁ କହୁଥିଲି। କି ସେ ମୋ ପାଇଁ ଚାହା ଆଉ ପକୋଡ଼ି ଟିକେ କରିଥିଲେ ମୁଁ ଟିକେ ଖାଇ ଫିକି କମଳ ଭିତରେ ପଢିବାକୁ ବସିଥାନ୍ତି। ହେଲେ ମାମା ବି କିଛି କହୁନାହିଁ ଆପଣ ବି କିଛି କହୁନାହାନ୍ତି କଣ ହବ କଣ ନାହିଁ ମୁଁ ତ କିଛି ନିଜେ ବୁଝି ବି ପାରୁନାହିଁ।
ଗୋଟେ କାମ କରିବା ଚାଲ ଆମେ ମାନେ ରେନିକୋଟ ପିନ୍ଧିକି ପଳେଇବା। ଆଉ ହୁଁ ଆମେ ମାନେ ରେନିକୋଟ ପିନ୍ଧିକି ପଳେଇଲେ ବି ଆମେ ଓଦା ବି ହବ ନାହିଁ ଆଉ ତାଙ୍କରି ଘରେ ଆମେ ରେନିକୋଟ ତାକୁ ଶୁଖେଇକି ଦବା।
ଆପଣ ଜାଣିନାହାନ୍ତି ବୋଧେ ମୋର ପରା ରେନିକୋଟ ନାହିଁ ମାନେ ବର୍ଷା ବର୍ଷା।
ଅଛି ବା ଗୋଟେ ନୂଆଟେ।
ଯେହେତୁ ସେଇଟା ନୂଆ ଟା ସେଥିପାଇଁ ସେଇଟାକୁ ମୁଁ ପିନ୍ଧିବାକୁ ଚାହୁଁନି। ଆପଣ ଆପଣଙ୍କ ଦିଦିଙ୍କର ଯଦି ଆଣିକି ଦେବେ ତାହେଲେ ମୁଁ ପିନ୍ଧିକି ଯିବି।
ମୋ ଭଉଣୀର ହିଁ ନାହିଁ ମୁଁ ତ ମୋର ମୋର ପେଣ୍ଟ ସବୁ କାଦୁଆ କରିଦଉଛି ବୋଲି ମୁଁ ଏବେ ମୋ ପାଇଁ ଗୋଟେ ପେଣ୍ଟ ସାଟ ଗଲା ଦେନ୍ ଗୋଟେ କିଣି ଦେଇଛି ଯୋଉଟା ପୁଅ ପିଲାମାନେ ପିନ୍ଧୁଛନ୍ତି ସେଇଟା ମୁଁ ହିଁ ପିନ୍ଧିକି ଯିବି।
ଆଚ୍ଛା ଆଚ୍ଛା ତାହେଲେ ଆପଣ ସେମିତି କରିଛନ୍ତି ସେଥିପାଇଁ ପ୍ୟାଣ୍ଟ ସାର୍ଟ ବାର ରେନକୋଟ ଟା ଆପଣ କଣ ଆପଣ ଯୋଉଠୁ ଆପଣଙ୍କର ବ୍ୟାଗ ଆଣିଥିଲେ ଆଉ ଆପଣ ଯୋଉଠୁ ଆପଣଙ୍କ ମାମାଙ୍କର ବ୍ୟାଗ ଆଣିଥିଲେ ସେଇ ଭିତରୁ କୋଉଠୁ ଆଣିଛନ୍ତି ନା ବାହାରୁ କୋଉଠୁ ଆଣିଛନ୍ତି?
ନା ନା ଆମ ପଛପଟେ ଯୋଉ ଡ୍ରେସ୍‌ ମାଉ ଯୋଉ ଗୋଟେ ମାଉସୀ ଟେ ଡ୍ରେସ୍‌ ବିକ୍ରି କରୁନାହାନ୍ତି ସେଉଠୁ ଆଣିଛି ମୁଁ ସେଇଟା।
ଆଉ ସେଇଟାର ଦାମ୍ କେତେ ନେଇଥିଲେ ସେ ମାଉସୀ?
ତିନିଶହ ଟଙ୍କା।
ଯାହା ହଉ ତିନିଶହ ଟଙ୍କାକୁ ମଧ୍ୟ ସେଇଟା ବହୁତ ଭଲ ହେଇଛି। ମାନେ ମୋର ଇନକ ଠୁ ତ କେତେ ଭଲ ହେଇଛି ଆଉ ମୁଁ କଣ କହୁଥିଲି କି ଆଉ ମୁଁ କଣ କହୁଥିଲି କି ଆପଣଙ୍କର ଡ୍ରେସ ର କଲେକ୍ସନ ଗୁଡାକ ବହୁତ ଭଲ ଆ ଆପଣ ସେଇ ଆମ ଘର ପାଖରେ ଥିବା ଆଶ୍ରମ ଗଳିରେ ବା କୋଉଠୁ ଗୋଟେ ଡ୍ରେସ ଆଣନ୍ତି। ସେ ଦୋକାନ ରେ ଅଙ୍କଲ ବସନ୍ତି ନା ଆଣ୍ଟି ବସନ୍ତି ସେ ଦୋକାନ ଭଲ ଦୋକାନ।
ନା ନା ମୁଁ ସେଇଠୁ ଡ୍ରେସ ଆଣେନି ମୁଁ ଆଉ ମୁଁ ଆଣେ କୋଉଠି କହିଲେ ମୁଁ ପିନ୍ଧୁ ଆମ ଘ ଯୋଉ ଆମ ଘର ପଛପଟ ମୁଁ କାଲି ଯାଉଛି ମୁ ସେଇଠୁ ଡ୍ରେସ ଆଣେ ନହେଲେ ସବୁ ଅନ୍ଇନରେ ଡ୍ରେସଗୁଡ଼ାକ କମ୍ପ୍ଲିଟ କାରଣ ଯୋଉ ଅନଲାଇନରେ ଡ୍ରେସ ମାଗିଲେ ଡ୍ରେସ ଫେରଇ ହବ କିନ୍ତୁ ଏଇଠି ଡ୍ରେସ ଟା ଫେରେଇବାକୁ ହଉ ଦେଇ ବହୁତ ସମୟ ଲାଗେ ସେଇଠରୁ ମୁଁ ଅନଲାଇନ ଡ୍ରେସ ମଗେଇଛିି ଆଉ ଯଉଟା ଯଦି ମ ମତେ ନ ହୁଏ ତାହେଲେ ତାକୁ ଫେରଇ ବି ମଧ୍ୟ ଦିଏ।
ଭଲ କରିଛନ୍ତି ଆପଣ ଏଇ ଯୋଉ ପିଙ୍କ କଲର ଡ୍ରେସ ଟା ଗୋଟେ ସବୁଦିନ ପିନ୍ଧୁଛନ୍ତି ନାଇଟ୍ ସୁଟ ବଢ଼ିଆ ହେଇଛି ଯାହାକୁ କି ଏବେ କୋଟ ସେଟ କହୁଛନ୍ତି। ସେଇ ଡ୍ରେସ ଟା ମତେ ଏତେ ପସନ୍ଦ ଏତେ ପସନ୍ଦ ମୁଁ ତ ଭାବିଛି ଏଇଥରକ କଣ ଗୋଟେ ପୂଜା ଆସିଲେ ମୁଁ ସେଇ ଭଳିଆ ଡ୍ରେସ ଖଣ୍ଡେ ଆଣିକି ପିନ୍ଧିବି ହେଲେ ମୋ ମାମା ମତେ ପାଟି କରୁଛି କହୁଛି କି ତୁ ଆସିକି ତତେ ଚାଳିଶ ବର୍ଷ ହେଲାଣି ତୁ ତଥାପି ବି ସେଇଭଳିଆ ଡ୍ରେସ ପିନ୍ଧିବୁ ବୋଲି କହୁଛୁ। ମୁଁ କହିଲି ତାଙ୍କୁ ତିରିଶ ବର୍ଷ ହେଇକି ସେ ପିନ୍ଧୁଛି ମୁଁ ଚାଳିଶ ବର୍ଷରେ ପିନ୍ଧିଲି କଣ ଅସୁବିଧା ହେଲା କି।
ଓହୋ ତାହେଲେ ଆପଣଙ୍କ ମାମା ଆପଣଙ୍କୁ ଆଉ ଆପଣଙ୍କ ମାମା ଆପଣଙ୍କୁ ପାଟି ପରୁନାହାନ୍ତି ପରିକା ପିନ୍ଧୁଛ। ଟପ ଟପ କୁ ଜିନ୍ସ। ତାପରେ ଆଉ କେତେବେଳେ ଗୋଟେ ନାଇଟ ସୁଟ ପେଣ୍ଟ ଆଉ ଗୋଟେ ଡ୍ରେସ୍ ଉପରେ ପିନ୍ଧିକି ଆପଣ ଯୋଉ ଯାଉଛନ୍ତି ସବୁ କାଠେ ସେଥିରେ ଆପଣ ଆପଣଙ୍କୁ ପାଟି କରୁନାହାନ୍ତି।
ନାଇଁ ମୋ ମାମା ମତେ ଏତେ ଭଲ ପାାଏ ଯେ ମୋ ମାମା ମତେ କେବେ ବି ଉଞ୍ଚା ଆବାଜ ରେ ମଧ୍ୟ କଥା ହୁଏନି ଆଉ ପାଟି କରିବା କଥା ତ ବହୁତ ଦୂରରେ। ଗୋଟେ ଲୋ ଗୋଟେ ପିଲାଟେ ମୋ ପାଖରେ ବସିଛି। ସେ କହୁଛି କି ସେ ସବୁବେଳେ ଦିନ ରାତି ଚବିଶ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିକି ପଇସା ଇନ ଇନକମ କରୁଛି ହେଲେ ମୁଁ ଯେତେବେଳେ ବି ଦେଖୁଛି ସେ ସବୁବେଳେ ରିଲସ୍ ଦେଖୁଥାଏ। ମାନେ ସର୍ଟସ ଦେଖୁଥାଏ। ଏମିତି କହିକି ଏମିତି ମତେ ମିଛ ସତ କହିଛି ଯେମିତି କିି ସେ ବହୁତ ପରିଶ୍ରମ କରୁଛି ଆଉ ମୁଁ ତ କିଛି ପରିଶ୍ରମ କରୁନାହିଁ ହେଲେ ଯେତିକି ପରିଶ୍ରମ କରୁଛି ସବୁ ମୁଁ ଏଠି ଜଣେ ବିରିୟାନୀ ବା ବାଣ୍ଟୁଛନ୍ତି ଆଉ ତାଙ୍କ ବିରିୟାନୀ କୁ ବସିକି ଇଏ ଦେଖୁଛି ଏଇଟା କଣ ଠିକ କଥା ହଉ ଛାଡନ୍ତୁ। ହଉଛି ଆପଣଙ୍କୁ ବିରିୟାନୀ ଭଲ ଲାଗେ ଖାଇବାକୁ।
ହଁ। ତ ଭଲ ଲାଗେ ଆପଣ ସାଧ ମି କ ହ କି ମୁ ପାଳ ସ କହଲେ ହାଇ ସାଧୁ ରହିଲ ସାଜୁ ଉଛି ସାଧା ବିରିଆଣୀ ବି ଖାଇଲି।